ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ, ନମସ୍କାର।
ହଁ କୁହନ୍ତୁ, କଣ? ହଁ କଣ କହୁଥିଲେ ଆ ଆ ଯଉ ଇଏ ମୁଁ ଏଇନେ ବସିଚି ଖାଇକି। ଟିକେ ଖେଳିବାକୁ ଯାଇଥିଲି କ୍ରିକେଟ ଆସିଲି ବସିଚି ଆଉ ଆ ଆପଣ?
ସେମିତି ଆଉ ଆମେ ବି କ୍ରିକେଟ ଖେଳିକି ଫିଲ୍ଡରେ ବସିଛୁ।
ହଁ ଫିଡ୍ଲି ବସିଚ ଘରକୁ ଯାଇନ ମଶା କାମୁଢି ନାହିଁକି ସେଠି?
ନାଇଁ ଆଜ୍ଞା ଷ୍ଟ୍ରିଟ ଲାଇଟ୍ ଲାଗିଚି।
ଓହୋ ମୋର ସାତ ଦିନି ହେଇଗଲା।
କରନ୍ତି ନା ପଢ଼ନ୍ତି ନା ଜବ୍ କରନ୍ତି ଆପଣ?
ପଢ଼ୁଛି ମୁଁ ଏବେ ମୋର ଗ୍ରାଜୁଏସନ୍ ସାରିକି ମାଷ୍ଟର୍ସ କରୁଚି ଆଉ, ଆଉ ଆପଣ?
ମୋର ଆଜ୍ଞା ଗ୍ରାଜୁଏସନ୍ ମୁଁ ଆର୍ଟସ କରିଥିଲି ସାରିକି ଏବେ କମ୍ପିଟେଟିଭ ପାଇଁ ପ୍ରିପେୟାର ହେଉଚି ଆଉ।
ହଁ, ହଁ କେତେ ବର୍ଷ ହେଲାଣି?
ଅଢ଼େଇ ବର୍ଷ ପାଖାପାଖି।
ଅଢ଼େଇ ବର୍ଷ ହେଲାଣି ଓହୋ ଆଉ ଆପଣଙ୍କର ଘ ଘର ପରିବାର ସବୁ କେମିତି ଅଛନ୍ତି?
ଭଲ, ଭଲ ସବୁ ଅଛନ୍ତି।
ହୁଁ, ଆଉ କେମିତି ଚାଲିଚି ସବୁ ଜୀବନ?
ଚାଲିଚି ସବୁ କିଛି ମୋଡ଼ରେ ପ୍ରୋବ୍ଲେମ୍ ଆସୁଚି ମଣିଷ ଫେସ୍ କରୁଚି କିଛି ଶିଖୁଛି, ଆଗକୁ ଫୁଣି ବଢ଼ୁଚି ଏମିତି ସବୁ ଚାଲିଚି ଆଉ।
ହଁ ଜୀବନରେ ତ ଏଇୟା ହୁଏ ଆଉ। କିଛି ଜିନିଷ ଶିଖିବାକୁ ହୁଏ, କିଛି ଜିନିଷ ଆଇଦର୍ ଅ ଜିତନ୍ତି ନହେଲେ ଶିଖନ୍ତି ଏଇ ଜିନିଷ ହିଁ ଥାଏ ଜୀବନରେ।
ନିହାତି, ନିହାତି ଆଜ୍ଞା।
ଆଉ ଆପଣଙ୍କର ଆଜି ଦିନ କେମିତି ଗଲା?
ଦିନ ଭଲ ଯାଇଚି। ଟିକେ ଟ୍ରାଭେଲ୍ କରିଥିଲୁ ଟିକେ ମାମୁଁ ଘରଆଡ଼େ ଯାଇଥିଲୁ ଅଜାଙ୍କ ଦେହ ଖରାପ ଥିଲା।
ଓହୋ ଅଜାଙ୍କ ଦେହ କଣ ହେଇଚି?
ଅଜା ଦୁଇ ବର୍ଷ ହେବ ବେଡ଼ରେ ପଡ଼ିଚନ୍ତି ସେ ଟିକେ କଥାବାର୍ତ୍ତା କହିପାରୁନଥିଲେ ତ ତାଙ୍କୁ ଦେଖିବାକୁ ଯାଇଥିଲୁ।
ଓହୋ।
ଏମିତି ସବୁ ହେଇଥିଲା ଆଜି ଟିକେ ଥକା ଲାଗୁଚି ଆସିକି ଖେଳିଦେଇଚୁ ଆଉ ଟିକେ ଥକା ଲାଗୁଚି ବସିକି ବସିଚୁ ଏୟା।
ହଁ ହଁ ଟିକେ ଏବେ ସ୍ନାନ ମାନ କରିକି ରେଷ୍ଟ୍ ନେଲେ ଭଲ ଲାଗିବ। ଶୋଇଗଲେ ସକାଳଳୁ ଉଠିଲା ବଳକୁ ସବୁ ସତେଜ ଲାଗିବ।
ନିହାତି ଆଜ୍ଞା।
ଆଉ ହଁ ଦେହ ଫେଅ ଠିକ୍ ଅଛି ସବୁ। ଏଥିରେ ତ ଚାଲିଚି ଟିକେ ପରିଶ୍ରମ କରୁଚି ବ୍ୟାୟାମ୍ ଫ୍ୟାମ୍ କରୁଚି ଜିମ ଜିମ ରେ ଟିକେ ଦେହ ଫେଅ ସୁସ୍ଥ ରଖିବା ପାଇଁ।
ଜିମ୍ ଯାଉଚନ୍ତି?
ହଁ ସକାଳେ ଟିକେ କେତେବେଳେ ହେଲେ ସମୟ। ନହେଲେ ଘରେ ଟିକେ ହିଁ କରିଦଉଛି ଯାହା ଟିକେ ବ୍ୟାମ୍ କରିହବ। ୟୋଗା ବ୍ୟଗା ଟିକେ କରୁଛି ଆଉ।
ଭଲ କର ୟୋଗା ଟା ଆମ ଦେହ ପାଇଁ ବହୁତ ଭଲ।
ୟୋଗା ବହୁତ ମାନେ ମୋର ପ ଯେତେବେଳେ ମୁଁ ଏବେ ଦି ବର୍ଷ ତିନିବର୍ଷ ପରେ ଯେତେବେଳେ କ୍ରିକେଟ୍ ଖେଳାଖେଳି କରୁଥିଲେ ଅିଧିକ ଟିକେ ସେତେବେଳେ ଗ୍ରାଜୁଏସନ କରୁଥିଲି ସେତେବେଳେ ଟିକେ ଅଧିକ ଖେଳା ଖେଳି ଥିଲା। ସେତେଳେ ବହୁତ ମାନେ ୟୋଗା ମାନେ କରୁନଥିଲି ମୋର ଗୋଡ ହାତ ପେନ୍ ହଉଥିଲା। ଗୋଟା ହାତ ଦରଜ ଫରଜ୍ ହେବ ମାନେ ମାଂସ ମାଂସ ଦରଜ ହବ ମାଡ଼ ହେଇଗଲେ ଟିକେ କାଟିବ। ତାପରେ ଏବେ ୟୋଗା କରିଦଲା ପରେ ଟିକେ ସେଇ ହାଡ ଗୋଡୋ ଜଏଣ୍ଟ ଗୁଡା ଭଲ ଟିକେ ଆସି ଯାଇଛି ଚାରିଆଡେ ମାନେ ସୁସ୍ଥ ରହୁଛି ଆଉ।
ଅଢିଆ ଯୋଗ କଲେ ମାଇଣ୍ଡ ବି ମାଇଣ୍ଡ ବି ପୁରା ରିଲାକ୍ସ ରହିବ ହାଲକା କାମ ରହିବ ମେଡିଟେସନ ବି କଲେ ଆଉ
ଯୋଗଟା ବହୁତ ଦେହ ପାଇଁ ବହୁତ ଭଲ ସକାଳୁ ଟିକ ଅଧିକ ନାହିଁ ଦଶରୁ ପନ୍ଦର ମିନିଟ ଯଥେଷ୍ଟ ଗୋଟେ ଭଲ ଇଏ କରିବା ପାଇଁ।
ହୁଁ ବଡ ବଡ ମହାପୁରୁଷ ମାନେ କରିଛନ୍ତି ତାର ଫାଇଦାଟା ସେ କହିକି ଯାଇଛନ୍ତି ଆଉ ଆମେ ଯଦି ନ କରିବା।
ହୁଁ ଆଜିକାଲି ଯୋଉ କରିବା କଥା ୟୋଗା ଟିକେ ଜିମ୍ ଟିକେ ମାନେ ଜିମ ବି ଦରକାର ୟୋଗା ବି ଦରକାର। ୟୋଗା ଫ୍ଲେକ୍ସିବିଲିଟି ଆଣିବ ବୋଡିରେ ଥାର୍ଟି ରୁ ଫୋର୍ଟୀ ମିନିଟଶ୍ ବହୁତ୍ ବହୁତ ଅଧିକ।
ହେଲେ ବାସ୍
ଏକସାଇଜ ତା ସହିତ ତା ସହ ଟିକେ ଭଲ ଖାଇବା। ହେଲଦି ଖାଇବା ଅଧିକ ଖାଇବା ନୁହେଁ ଖାଇବାର ମାନେ ଅଧିକ ହାତରେ ନ ଯାଇକି ଖାଇବାର କ୍ୱାଲିଟି ମାନେ ପରିମାଣ ନ ଯାଇକି କ କ୍ୱାଲିଟ ରେ ଯିବ ଗଲେ ବହୁତ ମାନେ ଇଏ ଆସିପାରେନି।
ହେଲଦି କହିଲେ କି ଆମେ ଏଇ ଜଙ୍କ ଫୁଡ
ମୋର ଆଗରୁ ଟିକେ ମାନେ ଅଧିକ ଅଧିକ ଖାଉଥିଲି। ସେତେବେଳେ ଏତେ କିଛି ଗ୍ରୋଥ ର ଏତେ ମତେ ଟିକେ ଥକା ଲାଗୁଥିଲା ଡେ଼ଲି। ମୁଁ ଟିକେ ଏତେ କାମ କରିବାରେ ମାନେ ଏତେ ସତେଜ୍ ଫିଲ୍ କରୁନଥିଲି। ସମୟ ସହିତ ମୁଁ ଯେତେବେଳେ ଖାଇବାର କ୍ୱାଲିଟି ଭଲ କଲି। ଅଧିକ ନ ଖାଇକି କ୍ୱାଲିଟି ବଢ଼େଇ ଦେଲି। ତାର ବହୁତ୍ ମାନେ ରେଜଲ୍ଟ ଦେଖେଇଲା ମତେ। ମୁଁ ନିଜ ଦେହରେ ବହୁତ୍ ସତେଜ୍ ପ୍ରଣତା ଆଇଲା। ତାପରେ ସକାଳୁ ଉଠିବାର ବି ଗୋଟେ ଭଲ ଉଁ ମାନେ ଦେହକୁ ସୁସ୍ଥ ପୁରା ରଖିବାର ବଢ଼ିଆ ଜିନିଷ। ସକାଳୁ ଏବେ ଯେତେବେଳେ ମୁଁ ଶୁଏ ସକାଳ ଛଅଟା ସାଢେ଼ଛଟା ରେ ମୁଁ ଉଠିଯିବି ତାଠୁ ଲେଟ୍ ମୋର ହଉ ହିଁ ନାହିଁ।
ଅଟୋମେଟିକ୍ ତ ବଡ଼ି ସେ
ଅଭ୍ୟାସ ହଁ ବହୁତ୍ ଦେହକୁ ଅଭ୍ୟାସ ହେଇଗଲାଣି। ମୁଁ ସକାଳ ସାଢେ଼ ଛଟା ହେଲା ମାନେ ଦେହ ଖୋଲି ଆଖି ଉଠିକି ପଳଉଛି। ଟିକେ ଦୌଡା଼ ଦୌଡି଼ କରିକି ଆଉଛି ଯଦି ଯୋଉଠି ରହୁଛି ମୁଁ ସେଠି ଜିମ୍ ଅଛି। ସେଠି ରହୁନି କେବେ ମାନେ କୁଆଡ଼େ ଆଉ କୁଆଡ଼େ ଗଲେ ଦୌଡା଼ ଦୌଡ଼ି ଟିକେ ପାଖାପାଖି କଲି ତାପରେ ଟିକେ ଘରେ ବସିକି ଏକ୍ସରସାଇଜ୍ କଲି। ତାପରେ ସକାଳ ଦିଥର ମୁଁ ଖାଏ ଜଳଖିଆ ଟା ସକାଳୁ ଗୋଟେ ଆଠ ସାତଟା ଭିତରେ ସାଢେ ସାତଟା ଭିତରେ ଗୋ ଖାଇବି ପୁଣି ଦଶଟା ଏଗାରଟା ବେଳକୁ ଗୋଟେଥର ଖାଇବି ତାପରେ ପୁଣି ଗୋଟେ ବେଳକୁ ଖାଇବି ଆଉ ଯେମିତି। ଖାଇବା ଦିନକୁ ପାଞ୍ଚ ଥର ହବ ସେ ଦେହ ପାଇଁ ସୁସ୍ଥ ଆଉ। ସକାଳୁ ଟିକେ ଜଲଦି ଖାଇବା ଟା ବହୁତ୍ ଜରୁରୀ କାହିଁକିନା ଆମେ ରାତି ସାରା ଭୋକିଲା ରହୁଛେ।
ମୋର ଓଲଟା ଟା ମୁଁ ମୁଁ ଓଲଟା କରେ ମୁଁ କଣ କରେ ନା ଯାହାବି କିଛି କାଲି ମୁଁ ଫାଷ୍ଟିଂ କରିଦିଏ ଯେମିତି କି ଇଣ୍ଟରମିଡିଏଟ୍ ଫାଷ୍ଟିଂ କରନ୍ତିନି?
ହଁ ଗୋଟେ ଗୋଟେ ଦିନକୁ ବହୁତ୍ ବଢ଼ିଆ।
ହଁ ମୁଁ ମୁଁ ପ୍ରାୟ ଟାଇମ୍ କରିଦିଏ ତାପରେ କଣ ହୁଏ ନା ମୁଁ ଯଦି ରାତି ସାଢ଼େ ଆଠ ନଅଟାରେ ଖାଇଥିବି ତାହେଲେ ମୁଁ ଦିନରେ ଉ ଉଠିବି ସାଢେ଼ ଚାରି ରୁ ଉଠିବି। ଆଲାରାମ ବାଜିବ କିନ୍ତୁ ଅଳସରେ ଉଠୁ ଉଠୁ ପାଞ୍ଚ ବି ହେଇଯାଏ। ମିଛ କହୁନି ସତ କହୁଛି ତାପରେ ନିଜ ନିତ୍ୟ କର୍ମ ସାରିକି ମଣିଷ ପାଠ ପଢିବା ଗାଧେଇ ପଡ଼ିବି ସକାଳୁ। ସାଢ଼େ ଛଅ ସାତ ଭିତରେ ଗାଧେଇକି ମୁଁ ପୁରା ଫ୍ରେସ୍। ମୁଁ ସେତେବେଳେ ଆଉ ଖାଏନି କିଛି ମାନେ କାଲି ପହରୁ ଆଜି ଅ ନଅ ଯାଏ ପୁରା ବାର ଘଣ୍ଟା ହେଇଯାଏ ମୋର ନଅଟା ଯାଏ ମୁଁ କିଛି ଖାଏନି। ତ ସେଇ ଟାଇମ୍ ତ କଣ ମତେ ଟିକେ ୱିକ୍ ଲାଗେ କିନ୍ତୁ ପେଟରେ ମୋର କିଛି ନଥାଏ।
ହଁ ମାନେ ସେଟା ଠିକ୍ ଯେ ଆପଣ ଟିକେ ଟ୍ରାଏ କରନ୍ତୁ ନଅ ଘଣ୍ଟା ଦଶ ବାର ଘଣ୍ଟା ନ କରିକି ସେ ତାକୁ ଆଠରୁ ନଅ ଘଣ୍ଟା କରିବାକୁ ଫାଷ୍ଟିଂ ଟା ଆଠରୁ ନଅ ଘଣ୍ଟା କଲେ ଗ୍ୟାସ୍ ବି ହବନି ଦେହ ଆଉ ମାନେ ଅଧିକ ଏଇଟା ଇଫେକ୍ଟିଭ୍ ହେଇପାରିବ। ଯୋଉ ଯେତିକି ସମୟ ଶୋଉଛନ୍ତି ସେତିକି କରନ୍ତୁ ତାପରେ ଅଧିକ କରନ୍ତୁନି। ଯେମିତି କି ଆପଣଙ୍କ ସବୁଠାରୁ ଥିଲା ଆମ ହଁ ହଁ ଏ ଆଗରୁ ମୁଁ ଦେଖିଛି ଯୋଉମାନେ ଋଷି ମୁନି ଯୋଉମାନେ କହନ୍ତି। ସେମାନେ କଣ କରନ୍ତି ଆଠଟା ନଅଟା ବେଳକୁ ଖାଇ ଦିଅନ୍ତି। ତାଙ୍କର ଆଠଟା ବେଳକୁ ଖାଇଆ ସରିଯାଏ ଆମର ଦିନ ଟା ତାପରେ ସେମାନେ ପୁରା ସକାଳ ଚାରିଟା ଯାଇଏ କିଛି ଖାଆନ୍ତିନୀ। ସକାଳ ଚାରଟା ରୁ ଉଠିବେ ବ୍ୟାୟାମ ଫାମ କରିକି ପାଞ୍ଚଟା ବେଳୁ ଛଅଟା ବେଳକୁ ଖାଇବୁ ସୂର୍ଯ୍ୟ ଉଦୟ ହେଲା ପରେ ଖାଆନ୍ତି ସେମାନେ ମାନେ ଛଅଟା ପାଖାପାଖି। ଆଟା ରୁ ସକାଳ ଛଟା ଯାଙ୍କେ। ଫାଷ୍ଟିଙ୍ଗ ବି ତାହ ଦେହ ରେ ହବ ଆଉ ତାଙ୍କର ଦେହଟା ବହୁତ ସୁସ୍ଥ ରୁହେ ତାଙ୍କ ର ସେଇ ଟାଇମ୍ ରେ। ସେମାନଙ୍କ ଲାଇଫଷ୍ଟାଇଲ ବି ଅଧିକ ଥିଲା ସେ ହେତବେଳେ।
ଯେତେବେଳେ ଲୋକମାନେ ଆରାମସେ ପଚା ଅଶୀ ନବେ ବର୍ଷ ତାଙ୍କର ନର୍ମାଲ ଥିଲା।
ହଁ ଏବେ ଆଭରେଜ ତ ପଚାଶ ଷାଠିଏ ବି ଯାଉନି।
ସେଇଟାର ଗୋଟେ ରିଜର୍ଣ ହଉଚି ଆମେ ଶୋଇବାର କେବେ ଠିକ ଠିକଣା ନାହିଁ। ଆଉ ଖାଇବାରେ ତ କିଛି ଠିକ୍ ଠିକଣା ନାହିଁ ଆଜି ଗୁଗୁନୁ ସକାଳେ ଛଅଟାରେ ଖାଉଚେ
କହିଲେ। ବଡି ମାନେ କାମ କରିବା ଟା ଯେତେ ବଡି କାମ କରିବା ଟା ଯେତେ ଏତେ ଜରୁରୀ ଆମେ ବଡିକୁ ୱାର୍କ ଆଉଟ୍ କରିବାଟା ଯେତେ ଜରୁରୀ ତାକୁ ସେତିକି ସ୍ଲିପ ଆୱାର ବି ଦବାଟା ଆହୁରି ବହୁତ ଈମ୍ପୋଟାଣ୍ଟ ଟ ସ୍ଲୀପ ଟା ବହୁତଇମ୍ପୋଟାଣ୍ଟ।
ତିନି ଟା ଜିନିଷ ଈମ୍ପୋଟାଣ୍ଟ ଖାଇବା ବ୍ୟାୟାମ କରିବା ଆଉ ଶୋଇବା। ଖାଇବା ଶୋଇବା ଯେତିକିଇମ୍ପୋଟାଣ୍ଟ ବ୍ୟୟାମ କରିବା ସେତିକ ଈମ୍ପୋଟାଣ୍ଟ ନୁହେଁ। ନବେ ପ୍ରସେଣ୍ଟ ଯଦି ଖାଇବା ଶୋଇବା ହେଲା ତାହେଲେ ଆଉ ବାକି ରହିଲା ଦଶ ପ୍ରସେ ଦଶ ପ୍ରତିଶତ ରହିଲା ଇଏ। ଏକ୍ସରସାଇଜ୍ କରିବା ଏକ୍ସରସାଇଜ ନ ଗୋଦିନ ଉଁ ନହେଲେ ବି ଚଳିବ ବାକି ଖାଇବା ଟା ଗୋଟେ ଦିନ ଖରାପ ପଲା ମାନେ ପୁରା ଦିନ ଯାକ ଗଲା ସେ ପୁରା ମାନେ ତମ ସପ୍ତାହର ପୁରା ପରିଶ୍ରମ ବର୍ଷା
ବେଶ ବେଶ ବଢିଆ।
ମୁଁ ନିଜେ ବି ସେଇଟା ଦେଖିଛି ବହୁତ ଥର। କି ମୁଁ ଆଗରୁ କଣ କରୁଥିଲି? ଖାଇବା ମାନେ ଖାଇବାକୁ ନଛାଡିକି ଆଗ ପକ କରିଥିଲ କି କେମିତି ଆଉ ପଛ ସେଟା ମତେ ଏତେ କିଛି ମାନେ ରେଜଲଟ ଦେଲାନି।
ଲଙ୍ଗ ଟର୍ମରେ ଜାଣି ପାରେ କି ନାଇଁ ମୋର କିଛି ଫାଇଦା ହଉନି ଏଥିରେ ଆଉ ହାଲୋ। ଟମରେ ଦେଖିଲେ କି ପଇସା କମଉଚି ସିନା କିନ୍ତୁ ଦେହ ପାଇଁ କିଛି ଫାଇଦା ହଉନି।
ହଁ ସେଇଆ କଥା ପଇସା ସୁସ୍ଥ ନରହି କି ଦେହକୁ କମେଇଲେ କଣ ହବ? ତା ଅପେକ୍ଷା ଟିକେ ଦେହ ପାଇଁ ଫୋକସ କରିକି ପଢାପଢି ଯଦି ଦେହ ଠିକ ରହିଲା। ଅ ଆପଣଙ୍କ ମାନେ ମୁଣ୍ଡ ବି ଠିକ ରହିବ ୟା ପାଇଁ ପଢାପଢି ଫୋକସ ରହିବ ସେଟା ହେଲା ଆରାମସେ ପରୀକ୍ଷା ବାରୀକ୍ଷା ବି କ୍ଲିୟର କରିପାରିବେ।
ଶୋଇଲେ ମାନେ ବଡି ଟା ପୁରା ରିସେଟ ହେଇଯାଏ ପୁଣି ରି ଏନର୍ଜାଇଜ ହେଇଯାଏ ନା।
ହୁଁ ଶୋଇବା ଟା ବହୁତ ଜରୁରୀ ଯେତେବେଳେ ମତେ ସମୟ ମିଳେ ମୁଁବି ମନେ କର ଆମର ଟିକେ ମାନେ କରିକକୁଲମ ଟିକେ ହେବ ଅଛି। ବହୁତ ଟିକେ ମାନେ ଗୋଟେ କ୍ଲାସ ନ ଆଉ ଗୋଟେ କ୍ଲାସ ସମୟଟ ତୋଟାଲୀ ମିଳୁନଥିବ। ଏମିତି ଜେ ନାହିଁ କି ମୁଁ ରାତି ତିନିଟା ସାଢେ ତିନିଟା ଶୋଇବି ବାକି ଛଅ ମୋ ଯେମିତିହେଲେ ସାତଟା ବେଳକୁ ଉଠିଯିବି ସେତେବେଳେ ମୋ ସାଇକେଲ ଅଲଗା ଥିଲା। ଏବେ ମୁଁ ଟିକେ ଜଲଦି ଉଠୁଛି ଲେଟ ଉଠଥିଲିଢୋ ତଟାେଳେ ଉଠିାଉଥିଲି ତିନି ଚାରଟାରେ ଶୋଇକି ଚାରି ପାଞ୍ଚଣ୍ଟା ଶୋଇଥିଲି। ଆଉ ଯେତେବେଳେ ମତେ ସନ୍ଧ୍ୟା ସମୟ ମିଳିଲା ମୁଁ ଅଧିକ ନାଇଁ ଦଶ ରୁ ପନ୍ଦର ମିନିଟ ଥରେ ଶୋଇବି। ପୁଣି ରିସେଟ ହେଇଯିବ। ଫୁଣି ଦଶ ପନ୍ଦର ମିନିଟ ମାନେ କାମ କରିବ ପୁଣିଶରୁନ୍ଦରିନଟ ଗଟେ ସୋଇ ପୁଡି ଆଉ ସେତେବେଳେ ମୁଁ ଜଷ୍ଟ ପଢିବି ମାନେ ଶୋଇବି ଏମତି ମାନେ ଟାଈମ ଲସ କରିବା ର ନାହିଁ। ଶୋଇବାକୁ ଭାବନ୍ତି ହଁ ଛୋଟିଏ ଛୋଟିଆ ନା ପା ନା ବହୁତ ବହୁତ ମାନେ ଭେଦ ମୋ ମୁଣ୍ଡକୁ ରିସେଟେ କରିଦିଏ ପନ୍ଦର ମିନିଟରେ ନା ବାକି ବହୁତ ଦେବେ ଭଲ ନାଇ ମୁଁ କହୁନି ସେଇଟା ହବା କଥା ଛଅ ଘଣ୍ଟା ଥରେ ଶୁଅନ୍ତୁ ଆଉ ନା ଯଦି ନବାର ଅଛି ପନ୍ଦର ପନ୍ଦର ମିନିଟ ଦି ଚାରିଟା ନିଅନ୍ତୁ
ନାଇଁ ମୁଁ ଯେତିକି ଶୁଣିଲିଣିି ଆପଣ ଗୋଟେ ହେଲେଦି ଲାଇଫ ଷ୍ଟାଇଲ ମେଣ୍ଟେନେ କରୁଚନ୍ତି ବହୁତ ଭଲ ଆଉ ସମସ୍ତେ ଏମିତି ନୁହଁ ପ୍ରାୟ ଲୋକ ଜଙ୍କ ଫୁଡ ଖାଇବେ ଅଏଲି ଫୁଡ ଖାଇବେ ଏସବୁ କରିବେ କିନ୍ତୁ ଆପଣ ଗୋଟେ ହେଲ୍ଦି ଲାଇଫଷ୍ଟାଇଲ ମେଣ୍ଟେନ କରୁଛନ୍ତି ଆଗକୁ ବି ଆହୁରି ହେଲଦି ରହିବେ ଆଉ ଏମିତି କଣ୍ଟିନ୍ୟୁ କରୁଥାନ୍ତୁ ଆପଣଙ୍କ ସହିତ କଥା ହେଇ ବହୁତ ଭଲ ଲାଗିଲା
ହଁ ହୁଁ ମତେ ଭଲ ଲାଗିଲା ଆଉଥରେ କେବେ ଫ୍ରି ହେବେ କଥା ହବ ଜୟ ଜଗନ୍ଥ ନମସ୍କାର